ହୁଁ।
ଶୁଭୁଚି?
ହଁ।
ଆଉ କଣ କରୁଚୁ?
ଶୋଇଚି।
ଖାଇବା ସଇଲାଣି?
ହଁ।
ଉ ହୁଁ। ହଁ ମୁଁ ତ ଯାଉଚି ନୂଆ ଖାଇ ତୁ ନୂଆ ଖାଇ ବିଷୟରେ କଣ ଜାଣିଚୁ?
ନୂଆ ଖାଇ ନୂଆଖାଇରେ ନୂଆ ଡ୍ରେସ ପିନ୍ଧନ୍ତି।
ହଁ ଆମ ଏରିଆ ରେ ବେଶୀ ହୁଏନି। ଏମତି ଆମର ଓଡି ଓଡିଶାରେ କଣ ମାନେ ବାର ମାସରେ ତେର ପର୍ବ ପାଳିତ ହୁଏ। ହେଲା ସେଥିରେ ଗୋଟେ ନୂଆ ବର୍ଷ କୁ ମାନେ ନୂଆ ଖାଇବି ଗୋଟେ ପର୍ବ ଅଛି ହେଲା ଏଇଟା କଣ ଏଇଟା ମାନେ ଆମର ଓଡିଆ ମାସ ହିସାବରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ହେଲା ପାଳନ କରାଯାଏ ଏଇଟା ଆର ଇଷ୍ଟ ଦେବୀ କିଏ କହିଲୁ?
କିଏ?
ଇଷ୍ଟୁ ଦେବୀଙ୍କୁ ଇଷ୍ଟୁ ଦେବଙ୍କ କ ସମଲେଶ୍ୱରରେ ଯିଏ। ଏଇଟା କ ଏଇଟା ସମ୍ବଲପୁର ରେ ହୁଏ ନା ନାଇଁ ପୂଜା ଟା? ଆମ ଏଇଟା କ କଟକ ଏରିରେ ବେଶୀ ପୂଜା ହୁଏ ଏଇଟା କଣ ସମ୍ବଲପୁର ଏରିଆରେ ବେଶୀ ପୂଜା ହୁଏ।
ହଁ।
ହୁଁ ଆଙ୍କର ହଉଛି ନେଇକି ପଳାଉଚନ୍ତି। ମାନେ ନୂଆଖାଇରେ କୋଉମାନେ ବେଶୀ ପୂଜା କରନ୍ତି କହିଲୁ? ଯୋଉମାନେେ କୃଷି ଲୋକ ସେମାନେ ଏଇ ପୂଜାରୁ ମାନେ ସେମାନେ ବେଶୀ ତାଙ୍କର ପଇସା ଟା ତାଙ୍କର ବେଶୀ ଆଉ ଯୋଉମାନେ କୃଷି କାମ କରନ୍ତି ଆଉ ଏଇଟା ହେଲା ଓ ହଁ ଏଇଟା ପଶ୍ଚିମ ଓଡ଼ିଶାରେ ବେଶୀ ପାଳନ ହୁଏ ହେଲା। ମାନେ ପଶ୍ଚିମ ଓଡ଼ିଶାରେ ସମସ୍ତେ ପାଳିତ କରନ୍ତି ଏଇ ଓଷାଟାକୁ। ହଁ ତାଙ୍କର ଥାଏ। ହଁ ନୂଆଖାଇରେ ତାଙ୍କର ଯେମିତି ଆମର ଦଶ ଦଶହରାରେ କେମତି ଆମେ ମାନେ ସବୁ ଯିଏ ଯୋଉଠି ବିଥାନ୍ତୁ ଦଶହରାରେ କିନ୍ତୁ ସବୁ ଏକାଠି ହେବେ ନା ନାଇଁ
ହଁ
ତାଙ୍କର ସେମିତି ନୂଆଖାଇ ପର୍ବରେ ତାଙ୍କ ସମସ୍ତେ ଏକାଠି ହେବେ ମାନେ ଯିଏ ଯୋଉଠି ବି ଥାଆନ୍ତୁ ମାନେ ଆସିବେ। ଏଇଟା କୃଷିଭିତ୍ତିକ ପର୍ବ ହେଲା। ଯା ମାନେ ସାଂସ୍କୃତିକ ମହତଵ କିଛି ରହିଛି କୃଷି ତାଙ୍କର ହେଲା। ଏଇଟା ଭାଦ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଇ। ହେଲା ଆଉ ବହୁତ ଉଲ୍ଲାସ ଓଡ଼ିଶାରେ ହେଲା ବହୁତ ଉଲ୍ଲାସରେ ସହିତ ପଶ୍ଚିମ ଓଡ଼ିଶାରେ ପୁରବେ ସମସ୍ତେ ପାଳନ କରନ୍ତି। ୟମ୍ ତାଙ୍କର ପ୍ରସ୍ତୁତି କେମତି ହେଇଥାଏ କହିଲ କେମିତି। ନୂଆଖାଇରେ ତାଙ୍କର ପନ୍ଦର ଦିନ ଆଗରୁ ମିନିମମ୍ ତାଙ୍କର ପନ୍ଦର ଦିନ ଆଗରୁ ସବୁ ପ୍ରସ୍ତୁତ ହୁଏ ଅ ଯେମିତି ଆମର କେମିତି ରଜ ଆସିଲେ ଆମେ ପିଠା ଯୋଉ ରଜରେ କାମ କରନ୍ତି ନାଇଁ ଆଗରୁ ସବୁ ବଟା ବଟି କରିରଖନ୍ତି ନା ନାଇଁ? ହଁ ତାଙ୍କର ସେମିତି ଦଶହରାରେ ଆମେ ପୁଣି ଘରହରିକା ସଫା କରୁନା ନାଇଁ।
ହଁ
ସେମିତି ତାଙ୍କର ନୂଆଖାଇ କୁ ପନ୍ଦର ଦିନ ଆଗରୁ ତାଙ୍କର ଘର ସଫା ହେରିକା କରନ୍ତି। ସବୁ ମାନେ କ୍ଲିନ କରନ୍ତି ଘର ସଫା ହରିଆ ଆଉ ଚୁନା ହାରିଆ ସବୁ କରନ୍ତି। ତାଙ୍କର ତ ବହୁତ ପ୍ରକାରର ପିଠା ହୁଏ ନା ନାଇଁ?
ହୁଁ।
ହୁଁ ତାଙ୍କର ସମସ୍ତଙ୍କ ପାଇଁ ନୂଆ ମାନେ ପୋଷାକ ବି କରନ୍ତି।
ନୂଆ ଖାଆନ୍ତି ବି
ହଁ
ନୂଆ ଚାଷ ଯୋଉରା ହେଇଥାଏ ତାଙ୍କୁ ନୂଆଖାଆନ୍ତି ନୂଆ ଡ୍ରେସ୍ ସମସ୍ତଙ୍କ ପାଇଁ ହୁଏ। ତାଙ୍କ କାନ୍ଥ ମାନଙ୍କରେ ଦେଖିବୁ ନୂଆଖାଇର ଚିତ୍ର ହେଇଥାଏ ନା କଣ? ରଙ୍ଗ ହେଇଥାଏ।
ହଁ ଆମର ଦଶହରା ହୁଏ। ତାଙ୍କର କଣ ତାଙ୍କର ହେଲା ନୂଆଖାଇରେ। ତାଙ୍କର ତାଙ୍କର ଫାଷ୍ଟ ନୂଆ ଅନ୍ନ ଖାଇସାରିବେ। ତାଙ୍କ ଛୋଟ ମାନେ ସବୁ ଛୋଟ ଛୋଟ ପିଲା ଯେ ସେମାନେ ବଡ଼ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତି, ଆଶୀର୍ବାଦ ନେଇଥାନ୍ତି, ଆଉ ଯୋଉମାନେ ବୟସ ବୟସ୍କ ବ୍ୟକ୍ତି ସେମାନେ ଜୁହାର ମାନେ ଜୁହାର କରନ୍ତି। ଛୋଟ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରନ୍ତି ଆଉ ମାନେ ବୟସ୍କ ସମା ସମାଜ ସେମାନେ ସେମାନେ ଜୁହାର ହୁଅନ୍ତି ଆଉ। ତାଙ୍କ ସାହିରେ ବହୁତ ପୋଗ୍ରାମ ବି ହୋଉଥିବ।
ହଁ ତାଙ୍କର ନାଚ ଗୀତ ବି ହୁଏ।
ଗଲ? ହୁଁ।
ତାଙ୍କ ଛୁଟି ବି ଦିଆ ହୁଏ ସ୍କୁଲ। ସ୍କୁଲ ବି ତାଙ୍କ ପାଇଁ ଛୁଟି ଛୁଟି ଦିଆ ହୁଏ। ନୂଆ ଖାଇ ପର୍ବ ପାଇଁ ଛୁଟି ଦିଅନ୍ତିନି?
ହୁଁ।
ନୂଆ ଖାଇଛୁଟି।
କଣ ହୁଏ ନା ନୂଆଖାଇ ପର୍ବରେ ବର୍ଷର ମାନେ ବର୍ଷ ବର୍ଷ ସାରା ପ୍ରଥମ ଫସଲ ଯୋଉରା ହୁଏ ନୂଆ ଧାନ ବାହାରେ ତାକୁ ତାକୁ ଏଇ ଯୋଉ ତାକୁ ବାହାର କରନ୍ତି କଣ କେନା ନା କଣ ତାକୁଇ ଆଉ ଚୁଡା ନୂଆ ହାଣ୍ଡିରେ ଭୋଗ କରାଯାଏ ହେଲା ତାଙ୍କର। ସେଇ ନୂଆ ଧାନ ଆଉ ଚୁଡାକୁ ନୂଆ ହାଣ୍ଡିରେ ଭୋଗ କରାଯାଏ। ଆଉ ତାଙ୍କ ଘରର ଯିଏ ଇଷ୍ଟ ଦେବୀ ଥାନ୍ତି ମହାଲକ୍ଷ୍ମୀଙ୍କୁ ବି ପୂଜା କରାଯାଏ ହେଲା।
ହୁଁ।
ନୂଆଁଖାଇ ର ତାଙ୍କ ସମସ୍ତେ ନୂଆ ଲୁଗା ପିନ୍ଧନ୍ତି ଆଉ ଘରର ମୁଖିଆ ପୂଜା ପାଠ ବି କରନ୍ତି ହେଲା।
ହୁଁ
ତାଙ୍କର ଏଇ ଦିନ ପିତୃ ପୁରୁଷ ଯୋଉ ମାନେ ଥାନ୍ତି ତାଙ୍କୁ ପିଣ୍ଡ ଦାନ ବି ହୁଏ। ତାଙ୍କ ପିଣ୍ଡ ଦାନଙ୍କ ସହ ଦେବୀଙ୍କ ପୂଜା ପୂଜା ବି କରାଯାଏ ହେଲା।
ହଁ।
ଦେବା ଦେବୀଙ୍କ ପାଖରେ ଲୁଗା ଯାଇଥିବା ଭୋଗ ଦେଇ ଚୁଡା, ଘିଅ, ମହୁ ଗୁଡ କଦଳୀ ତାଙ୍କର ସବୁ, ସବୁ ତ ତାଙ୍କର ମିଠା ପ୍ରସ୍ତୁତ କରାଯାଏ ଆଉ।
ହୁଁ।
ହୁଁ। ତାଙ୍କର ବହୁତ ଧୁମଧାମ ରେ ଓଷାଟା ପାଳନ କରନ୍ତି। ଆଉ ଯେମିତି ଆମର କଟକ ରେ ଦଶହରା ଦଶହରା ତାଙ୍କର ଦଶହରା ଆମର ନଅ ଦିନ ଆଗରୁ ମାନେ ଦେବୀ ମାନେ ସବୁ ପୀଠରେ ପୂଜା ପାଆନ୍ତି ନା ନାଇଁ? ହୁଁ ତାଙ୍କର ସେମତି? ପନ୍ଦର ଦିନ ଆଗରୁ ସବୁ ଘର ଦ୍ୱାର ସଫାସଫି ତାଙ୍କ ସମସ୍ତେ ଗୋଟେ ଖୁସି ଲାଗେ। ଆଉ ସମସ୍ତଙ୍କ ନୂଆ ଡ୍ରେସ ହେଇ ଆମର କେ ଏପଟେ ଦଶହରାକୁ ନୂଆ ଡ୍ରେସ ହୁଏ ସମସ୍ତଙ୍କର। ଆମ ପାଇଁ ଯେମିତି ଆମ ଦଶହରା ବଡ। ତାଙ୍କ ପାଇଁ ସମ୍ବଲ ଏଇଟା ତ ସମ୍ବଲ ବେଶୀ ମାନେ ପଶ୍ଚିମ ଓଡିଶାରେ ପାଳନ କରାଯାଏ ଆଉ। ହୁଁ। ଆମର ଏପଟେ ବି ହୁଏ ନୂଆ ଯୋଉ ଚା ଆମର ତ ଧାନ ଆମ ଏପଟେ ଫସଲ ନାହିଁ ନା? ଆମର ନୂଆ ଧାନ ତ ଆଣିପାରୁନା ଆମେ କଣ କରୁ ନୂଆ ଚୂଡା ମାନେ ବାହାର ଘରେ ଦିଆ ହୁଏ ଆଉ। ନୂଆ ଡ୍ରେସ ଆମର ହୁଏନି। କିନ୍ତୁ ଆମର କଣ ଫସଲ ଅଛି କି ଆମର ଫସଲ ନାଇଁ ନା? ତାଙ୍କ ସେପଟେ ଫସଲ ସମସ୍ତଙ୍କ ଘରେ ଘରେ ସମ୍ବଲପୁରରେ।
ହୁଁ।
ହୁଁ ଆଉ ସମଲେଶ୍ୱରୀ ମନ୍ଦିର କେବେ ଯାଇଛୁ?
ନାଁ।
ହଁ ମୁଁ ଯାଇଥିଲି ଦି ତିନି ବର୍ଷ ତଳେ ମାନେ ଦି ତିନି ବର୍ଷ ନୁହଁ ପାଞ୍ଚ ଛଅ ବର୍ଷ ତଳେ ଯାଇଥିଲି। ହଁ ଦେଖିଥିଲି ମନ୍ଦିର ଭଲ ଲାଗିଥିଲା। ସମଲେଶ୍ୱରୀ ମା କିନ୍ତୁ ଏବେ ତ ବହୁତ ଡେଭଲପମେଣ୍ଟ ହେଇଗଲାଣି ଏବେ ସବୁ ପୁରୀରେ କେମିତି ସବୁଆଡେ ମାନେ ଲାଟିନ ହେରିକା କରିଦେଇଛି ଗଛ ହେରିକା ଲଗେଇ ଦେଇେଇଛି। ସମଲେଶ୍ୱରୀ ମନ୍ଦିରରେ ବି ଏବେ ସବୁ ସେମିତି କରିଦେଇଛି।
ହଁ ନୂଆ ସବୁ ଏବେ ସବୁ ମ ଏବେ ସବୁ ମନ୍ଦିର ସବୁ ନୂଆ କାମ ଚାଲିଛି ନା। ଆମର ଏ ଚଣ୍ଡି ମନ୍ଦିର ଦେଖ ନା ନୱମ୍
ହଁ ଚଣ୍ଡି ମନ୍ଦିର ବି ନୂଆ କରିଦେଇଛି ଏବେ। କିନ୍ତୁ ଆଗ ଟା ଟିକେ ଭଲ ଲାଗୁଥିଲା ଆଉ।
ନା ଏଇଟା ହି ଭଲ ଏଇ ଟିକେ ବଡ କରିଦେଇଛି ମାନେ ଚାରି ପାଖ ପାସ୍ଵ ଯୋଉ ବଡ ଏରିଆ କରିଦେଇଛି ଯଜ୍ଞ ବି କରିଦେଇଛି। ଯଜ୍ଞ କୁଣ୍ଡ କରିଦେଇଛି ଆଉ ଗୀତ ଭିତ ପାଇଁ ଯୋଉ ମାନେ ପେଣ୍ଡାଲିଆ କରି
ହୁଁ ବାହାଘର କାର୍ଯ୍ୟକ୍ରମ ବି ହେଇପାରିବ ଚଣ୍ଡି ମନ୍ଦିରରେ।
ହଁ ଚଣ୍ଡି ମନ୍ଦିର ରେ ହବ। ଏବେ ବି କାମ ଚାଲିଛି। କାମ ସରିନି। ଏବେ ବି ଚାଲିଛି। ଆଉ କେତେ କଣ ଚାଲିଛି? ଆଉ ଏବେ ଚାରିପଟେ ବି ରୋଡ ମାନେ ବାଟ ଖୋଲିଦବ ଚାରିପଟେ ବାଟ କାମ
ହୁଁ ଏବେ କାମ ଚାଲିଛି ବୋଲି ସବୁ କଭର ଅଛି।
ହଁ ନ ଚାରିପଟେ ଖୋଲା ହେଇଯିବ ବାଟ
ହୁଁ ହ ଭୋଗ ଦୋକାନ ବି ଅଲଗା ଅଲଗା କରିଦେଇଛି ଘର କରିଦେଇଛି ଭୋଗ ଦୋକାନ ପାଇଁ ଲୋକ ସବୁ ବାହାରେ ବସୁଥିଲେ।
ହଁ ତାଙ୍କ ପାଇଁ ଅଲଗା ଘର ହେଇଯାଇଛି ଚପଲ ଷ୍ଟାଣ୍ଡ କରିଦେଇଛି। ଗୋଡ଼ ଫୋଡ ଧୋଇଵା ପାଣି ଟ୍ୟାପ୍ ଲଗା ହେଇଛି ବାହାରେ ମାନେ ଯେମତି ମନ୍ଦି-ପୁରୀ ମନ୍ଦିରରେ ଯୋଉ
ପୁରୀ ମନ୍ଦିରରେ ତ ଫୋନ ଆଲାଉ ନାଁହିଁ ଚଣ୍ଡି ମନ୍ଦିରରେ କଣ ଫୋନ୍ ଆଲାଉ ଅଛି।
ହଁ ନା ନା ନା ନାଇଁ ନା ମାନେ ଭିତରକୁ ଆଲା ନାହିଁ ମାନେ ବାହାରୁ ତମେ ଯାହା କହିଲ ଭିତରୁ ମନ୍ଦିର ହଁ ପୁରା ଭିତରୁ ଯୋଉ ମେନ ଠାକୁର ଯୋଉଠି ଅଛନ୍ତି ଯୋଉ ମନ୍ଦିରରେ ଯୋଉଟା ଇଏଟା ତା ଭିତରୁ ଫୋନ ଆଲଉ ନାହିଁ। ସେଠି ପୋଲିସ ମାନେ ବି ଜଗୁଛନ୍ତି।
ହଁ ବାହାରେ ଠିଆ ହେଇ ଠାକୁରଙ୍କ ଫଟ ଉଠେଇ ପାରିବ ଆଉ।
ହଁ ଆମେ ତ ଯା ଯାଇଥିଲୁ ଏବେ ଯୋଉ ମଝିରେ ବାହାରୁ ଫଟୋ ଉଠେଇକି ଆଣିଥିଲୁ ଭିତରକୁ ଆଲାଉ କଲାନି ପୁଲିସ୍ ମାନେ ଜଗୁଛନ୍ତି ନା।
ହଁ ଆଉ ଗୋଟେ ଅଛି ଯୋଉ କଣ ମଲା ଚଣ୍ଡୀ ନାନିନା କଣ କହନ୍ତି।
ହୁଁ ସେଇଟା ଆଉ କୁଆଡେ ଏଠି ତ ନାଇଁ।
ହଁ ମୁଁ ଯାଇଚି। ସେଠି ବି ମାନେ ବାହାଘର ହେରିଆ ସବୁ ହଉଚି। ମାନେ ସେଇ ଯୋଉ ଅଛି ବୁଖାରୀ ବାବା ପାର୍କ ଯୋଉ ଅଛି ଗୋଟେ ଇଣ୍ଡୋର ଷ୍ଟାଡିୟମ। ହଁ ଇଣ୍ଡୋର ଷ୍ଟାଡିଏମ ଆଗରେ ଗୋଟେ ଅଛି ଲେଫ୍ଟ କୁ ଗୋଟେ ରାସ୍ତା ଅଛି ଗଳି ଭଳିଆ। ସେଇଠୁ ଆଉ ଜଷ୍ଟ ଟି କେ ପାଞ୍ଚଶହ ଛଅଶହ ମିଟର ଭଳିଆ ହବ। ଆଗକୁ ଯିବ ସେଇଠି ସେଇଠି ଅଛି ମଲା ଚଣ୍ଡୀ ଠାକୁର। ମୁଁ କେବେ ଠା ଠାକୁରଙ୍କୁ ତ ଦର୍ଶନ କରିନି କିନ୍ତୁ ବାହାରୁ ଦେଖିଛି। କଣ?
ଗଡ ଚଣ୍ଡି ନା କଣ?
ହଁ ସେଇଟା ଗଡଚଣ୍ଡୀ ସରୀ ସରୀ ସେଇଟା ଗଡଚଣ୍ଡୀ। ମଲା ଚଣ୍ଡୀ ହେଲା ପୁରୀ ଘାଟ ପାଖରେ।
ଓହୋ।
ହଁ ସେଟା ଗଡଚଣ୍ଡୀ ମନ୍ଦିର ସେଇଠି ହିଁ ହୋଉଚି। ହଁ ବାହାଘର ଏରିଆ ହୋଉଛି, ରିଙ୍ଗ୍ ସେରିମନି ସେ ଯା କରି କରିବ। ଚେଇଟା ବି ଭଲ ମାନେ ହେଇଠି ଗୋଟେ ବଡ ବରଗଛ ବି ଚିମାନେ ଛାଇବି
ତାକୁ ତାକୁ ବି ନୂଆ କରିବା ପାଇଁ ମାନେ ଚାଲିଚି ଟିଭିରେ ଦେଖୁଥିଲା ନିୟୁଜରେ। ଚଣ୍ଡି ମନ୍ଦିର କୁ ନୂଆ କରିଦେଲ, ଆଉ ବର୍ଚଣ୍ଡି ମନ୍ଦିର କା ନୂଆ ରୂପେ
ମ ହେଇଥିବ ଆଉ।
ହୁଁ।
ହୁଁ।
ହଁ। ଆଉ ଚାଲ୍ ମିସିକି କଉ ଦିନ ଗୋଟେ ଯିବା ଗଡଚଣ୍ଡିୀ ଆଉ। ମୁଁ ତ କେବେ ଦେଖିନି ନା। ହୁଁ।
ହଁ।
ହଁ ଯିବା କୋଦିନ?
ଯିବା ଆଉ। ସର୍ଜିବଣି। ସଇଲା ସରିବ। ହା ହା। ଅ ହୋଉ ଯୋଉ ନ ଯିବ କହିବ ଆଉ। ହଁ।
ନା ଏଠି ବସ୍ ଯାଉନି, ମୋ ବସ୍ ତ ଯାଉନି ଅଟୋରେ ହିଁ ଯିବାକୁ ପଡିବ।
ହଁ।
ହୋଉ କୋଉନ ଗୋଟେ ଯିବା ସାଙ୍ଗ ହେଇକି ସମସ୍ତେ ଗଡଚଣ୍ଡି ମ ରହ, ହ ହଉ ରଖୁଚି ଆଉ।
ହଁ ରଅ
ହାଲୋ।